ହଁ ଆପଣଙ୍କୁ ମୋ ଭଏସ ଶୁଭୁଚି?
ହଁ ହଁ ଶୁଭିଲା। ଶୁଭୁଛି।
ଛି କି।
ନା ନା କିଛି ସାଉଣ୍ଡ ହଉନି ଆପଣଙ୍କୁ ମୋର କିଛି ସାଉଣ୍ଡ ହଉଛି କି?
ନା ନା ଆପଣ ଏବେ କଣ କରୁଥିଲେ?
ଥିଲି ଆଉ ଆପଣ।
ମୁଁ ବି ସେଇ ଛାତରେ ବସିଛି ପବନ ହଉଛି ତ।
ଓହୋ ଆଉ ଗରମ କେମିତି?
ଗରମ ତ ବହୁତ ଜୋର ସେ ହଉଛି ଆପଣଙ୍କ ଆଡେ ଯେମିତି ଗରମ ଆମ ଆଡେ ସେମିତି ଗରମ କାରଣ ପାଖା ପାଖି ରହୁଛନ୍ତି ନା।
ତମର ଏଇନା ମନେ ପଇଲା ଆଉ ଆମର ପାଖାପାଖି ରହୁଛେ ବୋଲି ଆଉ ଆପଣ ଆଜି କଣ ଖାଇଛନ୍ତି?
ଆପଣ କଣ ଖାଇଛନ୍ତି?
ମୁଁ ଖାଇଥିଲି ଭାତ ପଖାଳ ଭାତ ଶାଗ ଭଜା ଆଉ ଯୋଉ ଆମର ପୋଇ ବେସର ଖାଇଥିଲି ଆଉ ଆପଣ।
ମୁଁ ଖାଇଥିଲି କଣ ଖାଇଥିଲି ମୁଁ? ମୁଁ ଖାଇଥିଲି ଅରୁଆ ଭାତ ଡାଲି। ଏଇ ତାପରେ ପୋଟଳ କୋର୍ମା।
ଆଉ ଆଉ ମୁଁ କଣ ଶୁଣିଲି ଆପଣ ମୁଁ ଶୁଣିଲି କଣ ଆପଣ ଭଲ ନାଲି ଚା ବନାନ୍ତି?
ହଁ ମୁଁ ଆପଣଙ୍କୁ ଥରେ କରିକି ବି ଦେଇଥିଲି ଆପଣଙ୍କର ମନେ ନଥିବ ବୋଧେ।
ହଁ ମାନେ ଆମର ମନେ ଅଛି। ଯେ ଆପଣ ବେଶୀ ମିଠା କରିନଥିଲେ ବୋଲି ମୁଁ ପିଇ ନଥିଲି ବୋଧେ ଫାଷ୍ଟ ଥରକ।
ହଁ ଏତେ ବି ମି ଠା କଲେ ଭଲ ନୁହେଁ ଏତେ ବି ମିଠା କଲେ। ମାନେ ପିମ୍ପୁଡି କୁ ବି ସୁଗର ହେଇଯିବ।
ନା ମତେ ମିଠା ଟିକେ ବହୁତ ଭଲ ଲାଗେ ମିଠା ଖାଇବା ପାଇଁ ତ ମତେ ମିଠା ଟିକେ ବହୁତ ପସନ୍ଦ।
କିନ୍ତୁ ମୁଁ ମିଠା ଖାଏ ଏତେ ବି ଖାଏନି। ମତେ ମିଠା ରାଗ ଲୁଣି ଏଗୁଡା ଟିକେ ଭଲ ଲାଗେ ଆପଣଙ୍କୁ।
ହଁ ମତେ ତ ବେଶୀ ଖଟା ଭଲ ଲାଗେ ଆମ୍ବ ଖଟା ଆଉ ଆପଣଙ୍କୁ ଖଟା ଭଲ ଲାଗେ?
ହଁ ମତେ ଖଟା ଭଲ ଲାଗେ ଏଇ ଯୋଉ କଞ୍ଚା ଆମ୍ବର ପୁରା ଯୋଉ ଖଟା ହେଇଥିବ ସେଇ ଖଟା ଟା ମତେ ଭଲ ଲାଗେ।
ମତେ ବି ଭଲ ଲାଗେ ଆପଣଙ୍କ ମନେ ଅଛି ଆପଣଙ୍କ ମାମା ଥରେ କୋଉଠୁ ଆଣିଥିଲେ ଯୋଉ ଆମ୍ବ ଆପଣ କାଟିକି ଆଣିକି ମତେ ଦେଇଥିଲେ ଲଙ୍କା ଲୁଣ ପକେଇକି।
ହଁ ମୋର ମନେ ଅଛି ଆପଣ ଯୋଉ ଅ ଖାଇଥିଲେ ତାପରେ ଆପଣଙ୍କୁ ଲୁଜ ମୋସନ ହେଇଯାଇଥିଲା।
ମୋ ମୁଣ୍ଡ ବୁଲେଇଥିଲା ହଁ ହଁ ଆପଣ ଠିକ ମନେ ରଖିଛନ୍ତି ଆଉ।
ବି ହଉଥିଲା।
ଆପଣ କେତେ କେୟାର ନଉଛନ୍ତି ମୋର ଧନ୍ୟବାଦ ଆପଣ କେତେ ମୋର କେୟାର ନବା ପାଇଁ।
ଆପଣ କିନ୍ତୁ ମୋର ସେତିକି। କେୟାର ନଉନାହାନ୍ତି।
ହଁ ସରି ସେଥିପାଇଁ ମୁଁ ଦୁଃଖିତ ଅଛି ମୁଁ ଆପଣଙ୍କ କେୟାର ନେଇ ପାରୁନି ବୋଲି।
ଆପଣଙ୍କ ପାଖରେ କିଏ ଗୋଟେ ଅଛି କି?
ନା ନା, ମୁଁ ବୁଝି ପାରିଲି ମୁଁ, ହଁ ଆମେ ଛାତରେ ବୁଲୁଛୁ ତ ମୋ ପାଖରେ ଆଉ ଦି ଜଣ ଅଛନ୍ତି ଆଉ।
ଆପଣ ପାଖରେ ବି ଦି ଜଣ ଅଛନ୍ତି ମୋ ପାଖେ ସେ ଏବେବି ଦି ଜଣ ଅଛନ୍ତି।
ଆପଣଙ୍କ ଘର ଆମ ଘର ପାଖା ପାଖୀ ନା, ତ ସେଥିପାଇଁ ଆଉ।
ହଁ, ଆପଣ ଏବେ କୋଉଠିକି ବୁଲିବାକୁ ଯାଇଥିଲେ?
ମୁଁ ଏଇନା ତ କିଛି ଦିନ ହେଲା ଯାଉଥିଲି ଆଗରୁ ପାର୍କ ଯାଉଥିଲି କିନ୍ତୁ ଏଇନା ମୁଁ ପାର୍କ ଯାଉନି।
ହଁ, ମୁଁ ଯାଇଲି କଣ ପାଇଁ ଯାଉନାହାନ୍ତି।
ଆଜ୍ଞା ଆପଣ ଆପଣ ତ ମୋର ସବୁ କଥା ଜାଣିଛନ୍ତି ଆଉ ଆପଣଙ୍କ ପାଖରେ କଣ ଅଛ ବା ମୋ କଥା।
ଅଛି ଆ ଆପଣଙ୍କର ଆହୁରି ବହୁତ କିଛି କଥା ମୁଁ ଜାଣିଛି ଆହୁରି କେତେ କଥା କିଛି ମୁଁ ଜାଣିନି।
ହଁ ଆପଣ ଯେତିକି ଜାଣିବା କଥା ସେତିକି ଜାଣନ୍ତୁ ବେଶୀ ଜାଣିଲେ ବି ଅସୁବିଧା ଯୋଉ କହନ୍ତିନି ବେଶୀ କଥା ମୁଣ୍ଡ ବଥା ତ ସେଥିପାଇଁ।
ତ ମୁଁ ଆପଣଙ୍କର ତ ବହୁତ ମାନେ ଆପଣଙ୍କର ହଣ୍ଡ୍ରେଡ ପରସେଣ୍ଟ କଥାରୁ ମୁଁ ଆପଣଙ୍କର ନାଇ ଦିପର୍ସେଣ୍ଟ କଥା ଜାଣିଛି ଆଉ ଦଶ ପର୍ସେଣ୍ଟ ମୁଁ ଜାଣିି
ହଁ ସେଇ ନାଇଣ୍ଟି ପର୍ସେଣ୍ଟ୍ କଥା ଜାଣିକି ବି ଆପଣଙ୍କ ମୁଣ୍ଡ କାମ ଦଉନ ନା ଆପଣ ପାଠ ପଢୁଛନ୍ତି ଏତେ ପ୍ରେସର ନେଲେ କୋଉଠି ରଖିବେ ତ ସେଥିପାଇଁ।
ହଁ ଆମେ ରଜରେ କେବେ କୋଉଠିକି ଗୋଟେ ବୁଲିବାକୁ ଯିବା।
ହଁ ରଜରେ ମୁଁ ପା ପ୍ଲାନିଂ କରିଛି ଆମେ ଯିବା ବ୍ରହ୍ମେଶ୍ଵର ମନ୍ଦିର ସେଠି ବୁଲିବା, ଫଟୋ ସୁଟ କରିବା, ଭିଡିଓ କରିବା, ନାଚିବା ଗାଇବା, ଆସିବା ତୁ ମୁଁ, ରୂପା ଦିଦି ଆଉ ଅଙ୍କିତା।
ପୁଣି ସେଇ ଅଳ୍ପ ଅଳ୍ପ ଜାଗା ସେଇଟାକୁ ଆମେ ବୋଧେ ବହୁତ ଥର ଯାଇ ସାରିଲାଣି। ତ ଆମେ ଏବେ ଟିକେ ଯିବା ଟିକେ ଭଲ ଭଲ ଜାଗାକୁ ଯେମିତି କିି ଆନନ୍ଦବନ, କଳାଭୂମି। ଆହୁରି ବହୁତ ସାରା ଜାଗା ଅଛି। ନନ୍ଦନକାନନ୍ ନହଲେ ଯିବା। ଆ।
ବିନ୍ଦୁସାଗର ବି ପାଖ ଅଛି ଏକାମ୍ରକାନନ ଯୋଉ ସେଇଠି ଭଲ ଫଟୋ ସୁଟ କରିବା ପାଇଁ ଭଲ ହବ।
ହଁ ବିନ୍ଦୁସାଗର ବିନ୍ଦୁସାଗର ପାଖରେ ଗୋଟେ କାଫେ ଅଛି କଫି ହାଉସ ସେଇଠିକି ବି ଗଲେ ବହୁତ ଭଲ ହବ।
ଆପଣ ଯାଇଛନ୍ତି କି କେବେ କଫି ହାଉସ୍ କୁ?
ନା ଆମେ ଯାଇନୁ କିନ୍ତୁ ଆମର ପ୍ଲାନ ଅଛି ଆମେ ଯିବୁ ବୋଲି ଯେମିତି କିି ଯାଇ ଆଉ ରୁପାଲି ହଉ ମୁଁ।
ଓହୋ ହଉ ଯିବା ଆଉ। ଆ କୋଉଥିରେ ଯିବା। କୋଉଥିରେ ଯିବା ପାଇଁ ସେ
ଚାଲିକି ପଳଆ ନହେଲେ ଡାଇରେକ୍ଟ ବସ୍ ଅଛି ପଳେଇବା।
କେତେ ନମ୍ବର ବସ୍ ଯାଉଛି ଆମ ରୁଟରେ।
ଚବିଶ ନହେଲେ ନବେ ମୁଁ ଟିକ ଜାଣ ନିି
ଆପଣ ଢାବା ମାରିକି ବୋଧେ କହୁଛନ୍ତି?
ନା ମୁଁ ଢାବା ମାରିକି କହୁନି ମୁଁ ଯେତିକି ଜାଣିଛି ମୁଁ ସେତିକି କହୁଛି। କାରଣ ମୁଁ ଅଧିକ ଆଉ ବସ ରେ ଯିବା ଆସିବା କରେନି। କାରଣ ମୋର ଗୋଟେ ପ୍ରାଇଭେଟ ଗାଡି ଅଛି ମୁଁ ସେଇଥିରେ ଯାଏ।
ହଁ ହଁ।
ଆପଣଙ୍କୁ ବି ମୁଁ ମୋ ଗାଡିରେ ବସେଇ ଥିଲି।
ମୁଁ ଜାଣିଛି ହଁ ହଁ ମୋର ମନ ଅଛି ଯେ ସେ ପ୍ରାଇଭେଟ୍ ଗାଡି ଟା ବୋଧେ ସାଇକଲ ବୋଧେ ଆପଣଙ୍କର
ନା ନା ସାଇକେଲ ନୁହଁ ସେଇଟ ଆଚ୍ୟୁଲି ବିଏମଡବ୍ଲୁ।
ହଁ ସେ ସାଇକେଲ ହଁ ଆପଣଙ୍କ ବିଏମଡ଼ବ୍ଲୁ।
ନା ନା ମୋର ସେଟା ସାଇକେଲ ନୁହେଁ ଏବେ ଗୋଟେ ଆମର ଗୋଟେ ଆମର ଗୋଟେ ସ୍କୁଟି କିଣା ହେଇଛି ସେଇଟା।
ଆପଣ ତ ଚଲେଇ ଜାଣିନାହାନ୍ତି।
ମୋ ପଛରେ ଯଦି କିଏ ବସିବେ ମୁଁ ଚଲେଇ ଦେବି। ଆପଣଙ୍କ ଭଳିଆ ନୁହେଁ ମୁଁ।
ମୁଁ ତ ଭଲସ ଚଲେଇ ଦେବି ଆପଣ କେବେ ଟ୍ରାଏ କରନ୍ତୁ ମୋ ସ୍କୁଟି ରେ ଆସି ବସିବା ପାଇଁ।
ଉଁ ସରି ମୁଁ ଯଦି ବସିବି ମୋର ତ ଗୋଟେ ହାତରେ ଟାଟୁ ହେଇଛି ଆମେ ଆପଣ ଜାଣିଛନ୍ତି। ଆଉ ଗୋଟେ ହାତରେ ବି ମୋର ଟାଟୁ ହେଇ ଯିବ।
ହଁ ମୁଁ ଚାହୁଁଛି ଆପଣଙ୍କ ଆଉ ଗୋଟେ ହାତରେ ବି ଟାଟୁ ହେଇଗଲେ ଭଲ ଲାଗିବ ଗୋଟେ ପଟ ଟାଟୁ ଗୋଟେ ପଟ ଖାଲି ରହିଲେ କଣ ଭଲ ଲାଗିବ କି ଦି ପଟ ଟାଟୁ
କାରଣ ମୋର ଡାହାଣ ହାତର ଯୋଉ ଭଳିଆ ଟାଟୁଟା ହେଇଛି ସେଥିରେ ଫଟୋ ଉଠେଇଲେ ବହୁତ ବେକାର ଆସୁଛି ତ ବାଁ ହାତ ଟା ଅଛି ବାଁ ହାତ ଟା ଭଲ ଅଛି ସେଥିରେ ଚୁଡି ଫୁଡି ପିନ୍ଧିକି ଫଟୋ ଉଠେଇଲେ ତ ଭଲ ହେଇ ଆସୁଛି।
ଆପଣଙ୍କ ସେ ହାତଟାଲେ ପ୍ଲାଷ୍ଟର କରିଦେଲେ କି ପ୍ଲାଷ୍ଟିକି ସର୍ଜରୀ କରିଦେଲେ ଭଲ ହବନି?
କାଇହିଁକି ପ୍ଲାଷ୍ଟିକ ସର୍ଜରୀ କରିବା ଅପେକ୍ଷା ମୁଁ ସେଥିରେ ଅଏଣ୍ଟମେଣ୍ଟ ଲଗେଇକି କାହିଁ ସେ ଦାଗଟାକୁ ନ କମେଇବି।
ତାହଲେ ଆପଣ ଅଗମେଣ୍ଟ ଲଗଉନାହାନ୍ତି କଣ ପାଇଁ ଲଗେଇଲେ ତ ଆପଣଙ୍କ କମି
ପଇସା ନାଇଁ ପଇସା ନାଇଁ।
ଆପଣଙ୍କ ଉପରେ ପଇସା ନାହିଁ ଆପଣ ତ ଟଙ୍କା ଗଦିରେ ଶୋଉଛନ୍ତିରେ ଆପଣ
ଓହୋ ଆପଣଙ୍କର ଯେତିକି ପଇସା ଅଛି। ଆମର ସେତିକି ପଇସା ନାହିଁ, ଆପଣଙ୍କ ତ ଆକାଉଣ୍ଟ ରେ ଦି ତିନି ଲକ୍ଷ ଟଙ୍କା ଅଛି। ଆଉ ଆମେ ଆପଣଙ୍କ ଆଗରେ କଣ?
ହ ଆପଣ ବୋଧ ସେ ଦି ତିନି ଲକ୍ଷ ଟଙ୍କା ଆପଣ ହିଁ ଦେଇଥିଲେ ମତେ ତ ସେଥିପାଇଁ କହିଲେ ଆଉ।
ସେଇଟା ଦି ତିନି ଲକ୍ଷ କି ଦି ତିନି କୋଟି ବି ହେଇଥାଇପାରେ।
ଦି ତିନି କୋଟି ହେଇଥିଲେ, କାହିଁକି ଆମେ ଏଇ ଜାଗାରେ ରହି
ହଁ ଆପଣଙ୍କ ପାଖରେ ଯୋଉ ରୂପାଲି ଅ ଅଛନ୍ତି, ତାକୁ ଟିକେ ମୋ ପାଖକୁ ପଠେଇ ପାରିବେ?
ହଁ ହଁ ମୁଁ ପଠେଇ ପାରିବି ତାଙ୍କୁ ଆପଣଙ୍କ ପାଖକୁ।
ହଁ ଟିକେ ପଠାନ୍ତୁ, ଆମେ ଟିକେ ସିକ୍ରେଟ୍ କଥା ହବୁ ତ ସେଇ ଯୁଗୁରୁ।
ହଁ ମୁଁ ପଠେଇ ଦଉଚି, ତାଙ୍କୁ ଆପଣଙ୍କ ପାଖକୁ।
ଆରେ ନା ମୁଁ ଏମତି ମଜାକ୍ ରେ ହିଁ କହୁଥିଲି।
ହଁ ମୁଁ ବି ମଜା ଆଗରେ କହୁଚି, ମୋ ପାଖରେ ତ ଅଙ୍କିତା ଅଛି। ତମେ ରୂପାଲୀ ଦିଦିକୁ ନେଲେ କଣ ହବ ନେଇଯାଅ ତାଙ୍କୁ।
ହଁ ଆମେ ତ ସମସ୍ତେ ବୋଧେ ଗୋଟିେ ଜାଗାରେ ହିଁ ବସିଚନ୍ତି, ଖାଲି ଏଇଆ ତମେ ତମ ଘରେ ବସିଚ ଆମ ମାନ ଗୋଟେ ଜାଗାରେ ବସିଚୁ।
ନା ତମେ ଭୁଲ୍ କହିଲ।
ଆଉ ଆପଣଙ୍କର ଦେହ କେମିତି ଅଛି?
ହଁ ମୁଁ ତ ଫିଟ୍ ଆଣ୍ଡ ଫାଇନ୍ ଅଛି, ଆଉ ଆପଣଙ୍କ ଦେହ କେମିତି ଅଛି?
ହଁ ମୁଁ ଟିକେ ଫ୍ରିଜ ପାଣିକି ପିଇକି ମୋର ଥଣ୍ଡା ହେଇଯାଇଚି।
ହୋଉ ଆପଣ ଆସନ୍ତୁ, ଆମ ଘର ଆଡେ ମୁଁ ଆପଣଙ୍କୁ ପୁରା ଗରମ କରିଦେବି ଗରମ ପାଣି ପକେଇକି।
ଓହୋ ଆପଣଙ୍କ ଘରେ ବୋଧେ ଗରମ, ଯୋଉ ଆପଣଙ୍କ ଘରେ ବୋଧେ ଏ ସି ଅଛି ।
ଆପଣ ଟିକେ ଆମ ଘରକୁ ଆସିଲେ। ମୁଁ ଆପଣଙ୍କୁ ଘରକୁ ଆଉ ମୁଁ ଦେଖେଇଦେବି କି ଆପଣ ଆମ ଘରେ ଏ ସି ଅଛି, କି କଣ ଅଛି କଣ ନାଇଁ।
ହଁ ମୁଁ ଜାଣିଚି ଆପଣଙ୍କ ଘରେ ଗୋଟେ ଇନଭଟର ଅଛି। କିନ୍ତୁ ଏଇଟା ବି ଶୁଣିଚି ଆପଣଙ୍କୋଟେ ଟେ ଏଲ ଜି ର ଗୋଟେ। ସି ଅଛି ବୋଲି।
ଓହୋ ଆପଣଙ୍କ ଆଖି ବୋଧେ ଖରାପ ଅଛି ଆପଣଙ୍କ ଯାଇକି ଦୟାକରି ଚଷମା ପିନ୍ଧ ନ୍ତୁ ନହେଲେ ଆଖି ଦେଖାନ୍ତୁ।
ନା ମତେ ମୋର ସେଇ ଏ ବହୁତ ଦୁଃଖଦାୟ ଜୀବନ ମୁଁ ସେଇଟା କେବେ କାଟି ପାରିବିନି। ଆଉ ଯଦି ଚଷମା ପିନ୍ଧିବି ତାହେଲେ ମୁଁ ଏମିତି ନର୍ମାଲ ଚଷମା ଲେନ୍ସ କାର୍ଟ ରୁ ଆଣିକି ହିଁ ପିନ୍ଧିବି। ଆଉ କୋଉଠୁ ଆଣିବିନି କାରଣ ତାର ଆଉ ଫ୍ରେମ ଗୁଡାକ ବହୁତ ଭଲ ବି।
ହଁ ମୁଁ ଜାଣିନଥିଲି ଆପଣଙ୍କଠୁ ଜାଣିଲି।
ଓହୋ ଆପଣ ଟିକେ ବୋଧେ ଘରେ ବହୁତ୍ ରୁହନ୍ତି ବାହାରେ ବୁଲାବୁଲି କରନ୍ତିନି। ସେଇ ଯୁଗୁରୁ ଟିକେ କିଛି ଜାଣିନାହାନ୍ତି।
ହଁ ଆପଣଙ୍କ ତ ଭାଗ୍ୟ ଅଛି ବୁଲିବାର ଆମର ଭାଗ୍ୟ କୋଉଠି ଅଛି ବୁଲିବ ତ ସେଥିପାଇଁ ଆମେ ଘରେ ହିଁ ରହୁଛୁ।
ହଁ ମୁଁ ପଚାରୁଥିଲି କି ଆପଣ ପୁରୀ କେତେ ଥର ଯାଇଚନ୍ତି।
ମୁଁ ମୋ ଜୀବନରେ ଦୁଇଥର ମାତ୍ର ପୁରୀ ଯାଇଛି। ତାଠୁ ଅଧିକ ଥର ଯାଇନି। ହଁ ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁନି। ମୁଁ ଦୁଇଥର ହିଁ ଯାଇଛି।
ଆଉ ଧଉଳି କେତ ଥର ଯାଇଛନ୍ତି?
ଧଉଳି ସେଟା ବି ଦୁଇଥର। ସେଇଟା ପାଞ୍ଚ ଛଅ ଥର ଯାଇଛି।
ଆପଣ ମତେ ପଚାରନ୍ତୁ ମୁଁ ଧଉଳି କେତେଥର ଯାଇଛି?
ଆପଣ କେତେଥର ଯାଇଛନ୍ତି? ଆପଣ ଟୋଟାଲି ଯାଇନଥିବେ।
ମୁଁ ଜନ୍ମରୁ ଆସିକି ମତେ ଅଠର କି ଉଁ ମାନେ ଉଁ ମୋର ଠିକ ରେ ମୋର ବାଡେ ବି ମନେ ନାହିଁ ତ ମୁଁ ଠିକ ରେ କହିପାରୁନି ମର ଅଠର କି ଉଣେଇଶି ହେଲାଣି ମୁଁ ଏଯାଏ ଯାଇନି। ହଉ ରଖୁଛି ଆଉ କେବେ କଥା ହବା।
ହଉ ହଉ ମୁଁ ରଖୁ ଖୁଛି। ବାଏ।